ହ୍ୟାଲ୍ ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହା ହଁ ରିତେଶ କୁହ।
ହଁ, ଆମର ସୋମ ଭାଇ କୋଉଠି ଅଛନ୍ତି?
ହଁ ମୁଁ ଟିକେ ଆସିଥିଲି ଏଇ ମାର୍କେଟ ଆଡ଼କୁ।
ଓ ଆପଣଙ୍କ ବରା ଭାଇ ଅଛନ୍ତି ବୋଧେ।
ବରା ପାଇଁ ଏଇଠି ବାଟରେ ଭେଟ ହେଇଗଲୁ ସେ ଆକ୍ଚୁଆଲି ମୁଁ ଆସିଥିଲି ଏଇଠି ନବାକୁ ତ ସଉଦା ବାଟରେ ଭେଟ ହେଇଗଲୁ ତାଙ୍କ ସହିତ ଆଉ।
କଣ କହୁଚନ୍ତି ବରା ଭାଇ ଆମର ବରା, ଫରା ବିକିଲେଣି?
ବରା ଭାଇଙ୍କର ଟିକେ ଏଇନା ଡାଉନଫଲ୍ ଚାଲିଛି ଏଇନା।
ଆପଣ ଟିକେ ଭଲ ନେଟ୍ ଫ ନେଟ୍ ଜାଗାରେ ଆସି କଥାହଉଛନ୍ତି ହେଲା ଠିକ୍।
ହଁ, ମୁଁ ଟିକେ ରହିଥାଉ ଦି ମିନିଟ୍।
ଆଉ ସବୁ ଭଲ?
ହୁଁ, ହୁଁ,
ଆପଣଙ୍କ ଫୁଲ ଦୋକାନ ବିଜନେସ କେମିତି ଚାଲିଛି ଫୁଲ ବିଜନେସ୍? ଧନ୍ଦା ଆଉ ମୁଁ କ ହୁଥିଲି ଆଉ ଯଦି ଆସିଲା ବେଳକୁ ବରା ଦିଟା ଧିରିକି ଆସ
ବରା କୋଉଠି ପଇସା ଛାନୁ ବରା ଆଣିକ ନେବି ଯିବି ଏଗୁଡା କେତେ ଏଗୁଡା ହଁ, ଏବେ ଫ୍ରି ହଁ, ଏବେ ଫ୍ରି ହେଲି। କୁହ କଣ କହୁଥିଲ?
ମୁଁ କହୁଥିଲି ବରା ଦିଟା ଛାଣିକି ଆଣିଥା
ବରା, କଣ ବରା?
ବରା ଦିଟା ଆଣିଲୁନି ଖାଇଥାନ୍ତି।
ବରା ପାଇଁ ପଇସା ନାହିଁ ବା।
ହଁ ମୁଁ ପଠେଇ ଦଉଛି ଅନଲାଇନ ଆଣିିଦିଅ।
ନା ମ ତମ ଆଣିବି ତମ ଘରେ ନେଇକି ଡେଲିଭରି କରିବାକୁ ଯିବି। ମୋତେ ଡେଲିଭରି ଚାର୍ଜେସ୍ ଦିଅ ମୁଁ ତାପରେ ଯିବି, ନହେଲେ ଯିବିନି। ନା, ନା, ନା, ନା, ଡେଲିଭରି ଚାର୍ଜେସ୍ ପଚାଶ ବରା
ପଚାଶ ଟଙ୍କା ମାନେ ତମ ଘରରୁ ଆମ ଘର ଦଶ ମିଟର ହବନି?
ଖାଇବ ସେଇଟା କହୁନ ଘରେ ବସିକି ଯୋଉ ଖାଇବ? ମୋର ମନ ଅଛି ସେ ବ୍ୟାଟ ବାଲା ଆଇଥିଲା ଟିପସ କେତେ ମାଗୁଥିଲା ଶହେ ଟଙ୍କା। ହେଲା ତାକୁ କାଇଁ ଦେଲା ବେଳକୁ ତ କିଛି ଲାଗିଲାନି ତାକୁ ତ ବାହାରେଇ ଦେ ସେଟା ହଁ ମୁଁ ବୁଝୁଛି ସେ ଶହେ ଟଙ୍କା ମାଗୁଥିଲା ତାକୁ ତ କାଇଁ କିଛି କହୁନଥିଲ? ପଚାଶ ଟଙ୍କା ଯଦି ଦବ ତାହେଲେ ଯାଇକି ନେବି।
ନାଇଁ ତିରିଶ, ତିରିଶ କର, ତିରିଶ କର ଗୋଟେ କଥା।
ଆରେ କଥା ଶୁଣ ପଚାଶ ଟଙ୍କା ଦେଲେ ପୁରା ଘରେ ନେଇକି ପୁରା ହୋମ ଡେଲିଭରି ପାର୍ସଲ ଦେଇକି ଆସିବି। ଏ ବର୍ଷା ଯୋଉ ଭଳିଆ ହଉଛି ହେଲା ଏ କାଦୁଅ ମାଦୁଅରେ ପଡି କିଏ ନବ କହିଲ ଏତେ ପୁଣି ଗରମ, ଗରମ ଦହଡ, ଦହଡ।
ଓ ହଉ ଛାଡ ଆଉ ମୁଁ କହୁଥିଲି ଆପଣଙ୍କର କାମ ତ ଆସିଯିବଣି?
କୋଉ କାମ?
ଆପଣଙ୍କର ଏଇ ଯୋଉ ଶୁଭମ ଭାଇଙ୍କର କାମ ନୂଆ କାମ ଆସିଥିଲା।
ଉହୁଁ ଆ
ଦେଖ ଟିକେ ଭଲରେ କଣ ଆମର ପ୍ରୋଜେକ୍ଟ ମ୍ୟାଡ଼ାମ
ଆସିନି।
ପ୍ରୋଜେକ୍ଟ ମ୍ୟାଡ଼ାାମ କଣ ଲିଷ୍ଟ ଫିଷ୍ଟ ପଠେଇଛନ୍ତି?
ଓହୋ ସେ ରେକର୍ଡିଂ କରିବାକୁ କହୁଥିଲେ ସେ ଏତେଛନ୍ତି ସେ ଆସିନି।
ଓ ହୋ! ଆଉ ଆଉ ସବୁ ଭଲ?
ଭଲ ମାନେ କଣ? ସେମିତି ଆଉ। ଦୁଃଖେ ସୁଖେ ଚଳୁଛୁ ତ ଆଉ। ମାନେ ଆମର ଦେଖେ, କଣ ତମେ ଖାଇଲା ବେଳେ ମୁଁ କିଛି କହୁଛି?
ଓହୋ ଏମିତି କଥା ନା, ହଉ ହଉ କୁହ।
ଏତେ ଚିହ୍ନା ହେଲା ପରେ ବି ଆମ ଏ କୁକୁର ଗୁରା ଏତେ ଚିହ୍ନା ହେଲା ପ ପରେବି ମତେ ଏପଟେ ଭୁକୁଛନ୍ତି। ମୁଁ କଣ କହିବି କହିଲ?
କଣ ଆଉ କହିବ? ଚୁପଚାପ ବସିବା କଥା ଆଉ କଣ କୁକୁରଙ୍କ କଥା?
ହଁ ବା।
ଆଉ ଆମର ଏଇ ଯଉ କୁନୁ ଭାଇଙ୍କ ସହ କଥା ହେଇଥିଲେ କି?
କୁନୁ ଭାଇ?
ହଁ କୁନା ଭାଇ କି ମୁଁ କହୁଥିଲି ସାଗର ଭାଇଙ୍କ ଇଗୋ ହେଇଗଲାଣି, ପୁରା ଗର୍ବୀ ଗର୍ବୀ ଲୋକ ସିଏ। ଆଉ ଭାରି ଦୁଷ୍ଟ ହେଲେଣି। ଆଉ ଆମ ସହ କଥାଆର୍ତ୍ତା କରୁନାହାଁନ୍ତି। ଆଉ ବାହାର ପିଲାଙ୍କ ସହ ମିଶୁଛନ୍ତି, ଆଉ ଆମୁକୁ ଦେଖିଲେ ମୁହଁ ବୁଲେଇ ପଳଉଛନ୍ତି।
ତାଙ୍କୁ କହିବ ଗୋଟେ କଥା। ତାଙ୍କୁ ଗୋଟେ କଥା କହିବ।
ହୁଁ।
ସାଗରଭାଇ କେବେ ଖାଲିଟାରେ କାହା ସହିତ ମାନେ ଏମିତି ଅସୁନ୍ଦରଟେ କରନ୍ତିନି ହେଲା, ମାନେ ମୁଁ ଗୋଟେ ପିଲା
ଗୌରମଲ୍ଲିକ୍ କିଏ? ସିଏ ତ ସିଏ ତମର ଆମର ଇଏ ଅଲଗା। ସିଏ ତ ମୋ ଘର ପାଖେ ରହନ୍ତି। ତମର ତମେ ପା ରା ଶୁଭମ୍ କ କଥା କହୁଚ କୁହ। ହଁ ହୁଁ।
ଆର୍ଟଲି ତାଙ୍କ ସହିତ ମୁଁ ଯେତିକି ମିଶିଚି
ହୁଁ ହୁଁ।
କୁନୁଭାଇଙ୍କସହ।
ଆଜ୍ଞା, ହଁ।
ହେଲା, କୁନୁ ଭାଇଙ୍କ ସହ ମୁଁ ଯେତିକି ମିଶିଛି ସିଏ ପ୍ରତ୍ୟେକ ଦିନିଷରେ ସେ ତାଙ୍କୁ ଚେଞ୍ଜ ଦରକାରେ। ସେ ସମାନ ଜିନଷରେ ଚଳି ପାରନ୍ତିିନି ନାଇଁ। ପ୍ରତ୍ୟେକ ଦିନିଷ ଚେଞ୍ଜ ଦରକାରେ। ମାନେ ପରିବର୍ତ୍ତନ ହିଁ ନୂତନର ଆରମ୍ଭ। ତାଙ୍କର ହେଇଟା ହୋଉଛି ମାନେ ଗୁଣବାଣୀ। ହେଲା। ମୁଁ ଥରେ ତାଙ୍କୁ ସେମତି କହିଲି ଆଉ କୁନୁ ଭାଇ ଆମର ଗୋଟେ ପ୍ରୋଜେକ୍ଟ ଅଛି। ତ ପ୍ରୋଜେକ୍ଟରେ ମତେ ହେଲ୍ପକରିବ? ନା- ନା- ନା -ନା -ନା ଆମର କେତେ କାମ ରହୁଛି। ଆମେ ଭାଇ
ହେଁ।
ଛୋଟୋ ଲୋକୋ। ତମ କାମରେ ଆମେ କାହିଁକି ସାହାଯ୍ୟ କରିବୁ? ପୁରା ଏଇଭଳିଆ ପୁରାପୁରି ମାନେ ଧମକ୍ ଚମକ। ମୁଁ କହିଲି ହାଚ୍ଛା ହଉ ତମେ ସାହାଯ୍ୟ ନ କର। ଏ ତାକୁ ଥରେ ମାଗିଲି ହେଲା, ମୁଁ କହିଲି ଭାଇ ଆଉ ପଚାଶ ଟଙ୍କାର ଗୋଟେ ସାହାଯ୍ୟ ଅଛି? କାରଣ ମୁଁ ମୋ ବସ୍ ରେ ଯିବାର ଥିଲା। ହେଲା ତ ମୋ ବ୍ୟାଙ୍କ ରେ କିଛି ଗୋଟେ ଇସୁ ଥିଲା ବୋଲି ମୋର ଫୋନ୍ ପେ କିମ୍ବା କୌଣସି ମାନେ ପେମେଣ୍ଟ ଆପ୍ଲିକେସନ କାମ କରୁନଥିଲା। ତ ମୁଁ ତାଙ୍କୁ ମାଗିଲି ଭାଇ କିଛିଟା ପଇସା ଦେଇ ଥାଅ ମୁଁ ଯେମିତି ବସ୍ ରେ ସୁରକ୍ଷିତରେ ମୋ ଘରେ ଯାଇ ପହଞ୍ଚିବି। ତାଙ୍କ ପଇସା ହେଟା ମାଗିଲି। ସିଏ ଓଲଟା ମତେ କହୁଛନ୍ତି ନାଇଁ ଭାଇ ପଇସା ପତର କିଛି ନାହିଁ ଭାଇ ମୁଁ ମ ନିଜେ ଆଇଚି ଚାଲି ଚାଲି ଏତେ ବାଟ ଘରୁରୁ। ଭାଇ ତୁ ଚାଲି ଆଇଚୁ ସତ କହିଲୁ? ଆଠ କିଲୋମିଟର ତୁ ଯାଉଚୁ ପାଠ ପଢିଆକୁ ଚାଲି ଚାଲି। ଏଟା ବାହାନା ନୁହଁ? ସେଇଥୁରୁ ଭାଇ ତେମେନେ କୁହ, ନିିକେ ସ୍ୱାର୍ଥପର ଏଠି। ତେମେ ତ ପ୍ରତ୍ୟେକ କ୍ଷେତ୍ରରେ ମୋର ସାଙ୍ଗ ହୋଇ ମତେ ଶଳେ ସାହାଯ୍ୟ କରୁନ, ତାହେଲେ ମୁଁ ତମ ସହିତ ସାଙ୍ଗ ହେଇକି ମୋର ଫାଇଦା କଣ? ମୁଁ ତ ତମ ସହିତ ସାଙ୍ଗ କାହିଁ ହେବି? ଏଇଟା ପ୍ରଶ୍ନ ଉଠୁଛିୁ ନା, ମୁଁ ତମ ସଇତ ସାଙ୍ଗ ହେବି କଣ ପାଇଁ? ତେମେ ଗୋଟେ, ତେମେ ଗୋଟେ ଅଛ ଏଠି କଲ୍ ରେ ତେମେ ନିଜେ କୁଅ, ମୁଁ ତା ସହିତ ସାଙ୍ଗ କୋଉ ଉଦେଶ୍ୟରେ ହେବି କୁଅ।
ମତେ କଣ କୋଉଥିଲେ ଆ-ଉ-ଉ-ସାଗର ଭାଇ କଣ ମାନେ ପୁରା ଯୋଉ କଅଁ ସାଗର ଆଇ କୋହୁଛି ଆମ ଶୁଭମ ଭାଇ ଆ କଁ କରୁଥିଲେ ନା ଶୁଭମ୍ ଭାଇ କଣ କ ନୂଆ କାମ ଫାମ ଧରୁଚନ୍ତି କିଛି କୋହୁନାଆଁନ୍ତି। ଆମେ ଅଲ୍ଗା ବାଟୁରୁ ଜାଣୁଚୁ, ଆଉ ଏମ୍ତି ବି କଁ କୋହୁଥିଲେ।
ମୁଁ ତାଙ୍କୁ କହିବି କଅଁ ପାଇଁ। ମୁଁ ମତେ ତ ସେ କୋଉ କ୍ଷେତ୍ରରେ ବି ସାହାଯ୍ୟ କରିନାହାଁନ୍ତି। ମୁଁ ତାଙ୍କୁ କୋଉ କଥା କାହିଁକି କହିବି।
ତାପରେ ଖେଳିଆକୁ ଡାକିଲେ କୋହୁଛନ୍ତି, ମୋ ସାର୍ଟ ପ୍ୟାଣ୍ଟ ଅସ୍ନା ହେଇଯିବ।
ହୁଁ।
ଏଇ ଗୋଟେ କଥା।
ଦେବି ତାଙ୍କର ଯୋଉ ସାଙ୍ଗ ଅଛି
ଆଜ୍ଞା? ଉୁଁ? କଣ? ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହ୍ୟାଲୋ।